ହାଲୋ ଜୟ ଶ୍ରୀ ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ କୁହନ୍ତୁ।
ଆପଣ କେମତି ଅଛନ୍ତି?
ଭଲ ଅଛି। ଆପଣ କେମତି ଅଛନ୍ତି?
ମୁଁ ବି ବୋହୁତ୍ ଭଲ ଅଛି। ଆଉ ଆପଣଙ୍କ କୋ କୋହୁଛନ୍ତି?
କଁ କହିଲେ?
ମୁଁ କହିଲି ଆପଣ କୋଉଠୁ କୋହୁଚନ୍ତି?
ମୁଁ ଯାଜପୁରରୁୁ କଞହୁଚି। ଆପଣ? ହଁ ବାଇକ୍ ରାଇଡ଼୍ କରୁଚନ୍ତି କି?
ନାଇଁ ତ।
ଉଁ ପବନ ହଉଚି ହେଲା ଭଳିଆ ସାଉଣ୍ଡ୍ ହଉଚି ତ।
ସାହା ଆଉ ନାଁ ଆମର ବର୍ଷା ପାଗ ଦେଇଚି ତ ପବନ ଟିକେ ଜୋରରେ ହୋଉଚି। ଛାତ ଓପରେ ଅଛି ତ। ହାଲ୍ ହଁ ଏଇ କ୍ଷୁଣି ଥିନି ତ ଓପରେ ବର୍ଷା ପାଗ ଦେଇଚି ପବନ ଟିକେ ଜୋରେ ହୋଉଚି। ବର୍ଷା ହୋଉତ ବର୍ଷା କମି ଗଲାଇଁ।
ଓଁ ଆଚ୍ଛା ଆଚ୍ଛା।
ଆଉ ମୁଁ ଜାଣିଚି ମୋ ଭୟସ୍ ଟା ବି ଟିକେ କେମିତି ଶୁବୁଥୁବ।
ହଁ ଟିକେ ଟିକେ।
କାରଣ ଦେହଟା ଭ ଭଲ୍ ନା‌ହିଁ ତ ଆଜି।
ଓ।
ଆଉ ଆପଣ କଁ ଖାଇଛନ୍ତୁ?
ଏବେ ଚକଟା ଖାଇଲି ଜଳଖିଆ। ହାଲୋ।
ହାଲୋ।
ହାଲୋ। ହାଲୋ।
ହଁ କୁହନ୍ତୁ।
ଆଜ୍ଞା?
ହାଲୋ।
ହଁ ଶୁଭୁଚି।
ହାଲୋ ଏବେ ଶୁଭିଲା?
ହାଲୋ?
ତମ କଥା ଶୁନି ଆପଣ କଣ ଖାଇଚନ୍ତି ମୁ ପଚାରୁଥିଲେ?
ମୁଁ କହିଲି ମୁଁ ଚକଟା ଖାଇଥିଲି ଚୁଡ଼ାମୁଢି ଚକଟା
ଆଚ୍ଛା ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ସେଇଭଳିଆ ଭଲ ଆଉ
ଆଉ ଆପଣ ଏଥର ରଥଯାତ୍ରାରେ ପୁରୀ ଯିବେ?
ନାଇଁ ରଥଯାତ୍ରାରେ ପୁରୀ ଯାଇହବନି ଯାମ୍ ରହୁଚି ଆମେ ମାସେ ପୂର୍ବରୁ ଯାଇକି ପଳେଆସୁ।
ଆଛା ଆଉ କ ଫ୍ୟାମିଲି ଘରେ ଥିଲେ ନା ଫ୍ୟାମିଲ ସହିତ ଆପ ମିଶିକି ଯାଉଥିଲେ।
ସ୍ଵାମୀ, ସ୍ତ୍ରୀ ଦିଜଣ
ହାଲୋ।
ହଁ ହାଲୋ।
ହାଲୋ ହୋଉ ହାଲୋ
ହାଲୋ? ହାଲୋ?
ମୁଁ କହିଲି କି ସାଙ୍ଗସାଥି ମାନେ ଭଲ। ନାଇଁ ନେଟୱାର୍କ ପ୍ରୋବ୍ଲେମ ଟିକେ ହୋଉଚି ବର୍ଷା ସକାଶେ ତ। ଏବେ ଶୁଭୁଚି କି ମୋ କଥା ଆପଣଙ୍କୁ ଭଲସେ? ମୁଁ କହିଲି କି ଆପଣ ଫ୍ୟାମିଲି ସହିତ ଯାଇଥିଲେ ନା ସାଙ୍ଗସାଥୀ ମିଶିକି ଯାଇଥିଲ?
ସ୍ୱାମୀ ସ୍ତ୍ରୀ ଯାଇଥିଲୁ ଦି ଜଣ।
ଆଚ୍ଛା ଭଲ ଆଉ ଆଉ ଆପଣ ଯାଜପୁରର କୋଉ ଜାଗା ସବୁ ଯାଇଚନ୍ତି?
ଯାଜପୁରର ବିଶେଷ ଜାଗା ତ ମୁଁ ଯାଇନି ମୁଁ କାରଣ ରୁହେନି ଗାଁରେ ଏଇ ତିନି ବର୍ଷ ହେଲା ଗାଁ ରହୁଚି ଗାଁରେ ବାହାରେ ରହୁଥିଲି। ମୁଁ ବିରଜା ଯାଇଚି।
ଆଛା।
ଆଉ ଯାଜପୁରରେ କଣ ଅ ଥିବ କି ଜାଗା ସେପଟ ବରି ଲାଇନ ଯାଇଚି।
ଅଶୋକ ଝର ଯାଇଚନ୍ତି ନା ଯାଇ
ଅଶୋକ ଝର କେମିତି ଆପଣ ଜାଣିଲେ ଆପଣଙ୍କ ଘରଟା କୋଉଠି କି?
ର ଭୁବନେଶ୍ୱର କିନ୍ତୁ ଆମେ ପିକନିକରେ ଯାଇଥିଲୁ ଆର ବର୍ଷ ହଁ ଆମେ ସବୁ ବୁଲିକି ଆସଥିଲୁ ଯାଜପୁର ଯା-ଯା କୁସୁମା ଆଉ ଅଶୋକ ଝର, ବିରଜା, ଆଉ ଯୋଉ ଏବେ ଯୋଉ
ଆଚ୍ଛା ଆଚ୍ଛା ଅଶୋକ ଝରଟା ଭୋଜି ସ୍ପଟଟା।
ହଁ ଆମେ ଯାଇଥିଲୁ କିନ୍ତୁ ବୁଲିକି ଆସିଥିଲୁ ମାନେ ଜାଗା ଏଇଟା ଏଟା ଭଲଥିଲା।
ହୁଁ ହୁଁ ହୁଁ।
ମାନେ ସେ ଭିତରେ ପଶିଲା ମାନେ ଯେତ୍ ଆଜ୍ଞା।
ଦେଖିଲେ ଅଶୋକ ଝର ଯୋଉ ପାହାଡ ଦେଖିଲେ ଯୋଉ ପଟେ ଆ ଆପଣ ଛିଡା ହେଇଥିଲେ ଶୁଣନ୍ତୁ ପାହାଡର ଯୋଉ ପୋଟେ ଆପ ଅଶୋକ ଝର ଥିଲା ଆପଣ ଛିଡାହେଇଥିଲେ ବୁଝିପାଇଲେ
ଆଜ୍ଞା।
ହଁ ତା ସେପଟ ପାହାଡ ଅଁ ସେପଟଟା ହୋଉଚି ଆମ ଗାଁ।
ଆପଣ ସେଇ ପାଖାପାଖି ଆଉ।
ହାଲୋ।
ହଁ ହାଟ ତାହେଲେ ସ୍କୁଲ ପାଖା ପାଖି ଆଉ।
ହଁ।
ମାନେ। ମୋର ମୋ ଭାଇ ମୋ ଦାଦା ପୁଅ ତାଙ୍କ ତାର ପ୍ରସ୍ତାବ ଆସିଥିଲା ସୁକିନ୍ଦାରୁ ମାନେ ସେ ପା ଖା ପାଖି ତ ଆମେ ଯାଇଥିଲୁ ସେମିତି ବି ବୁଲିକି ଆସିଥିଲୁ।
ହୁଁ ହୁଁ।
ତ ସେ ମ୍ୟାରେଜ ଟା କ୍ୟାନସଲ ହେଇଗଲା ଏବେ ଭାଇ ପାଇଁ ଆହୁଟେ ଦେଖା ହଉଛି। ଝୁଅ ଆଉ।
କାଇଁ କ୍ୟାନସେଲ ହେଇଗଲା।
କେ ଜଣି ମାନେ କଣ କହିଲେ କି ସେ ଝିଅ ର ନେଚରସ୍ ଭଲ ନାହିଁ। ସେଥିପାଇଁ ଘରେ ମନା କଲେ ଆଉ। କିନ୍ତୁ ଭାଇ ମନେ ମନେ ଭଲ ପାଇ ବସିଥିଲା ତାକୁ ହେଁ ହେଁ।
ହଁ ଭଲ ଦେଖିବାକୁ ହେଇଥିବ ଟିକେ ଆଉ ହେ ହେ ହେ।
ହୁଁ ଭଲ ଲେ ବିୁଟି ପାର୍ଲ କରିଛନ୍ତି ତ ଘରେ ମନେ କଲେ ଫାଷ୍ଟ। ସେ କିନ୍ତୁ ଜବରଦସ୍ତି କହିଲା କିି ନାହିଁ ମୁଁ ସେଇଠି ବାହା ହେବି ତମେ ଯୋଉଠି ବୁ ଆଜି କାଲି ଝିଅ ମିଳୁ ନାହାଁନ୍ତି ନା। ତ ସେଥି ପାଇଁ ଆଉ।
ସେଟା ବି ଗୋଟେ କଥା ଝିଅ ବହୁତ କଷ୍ଟ ମିଳିବା ଆଜି କାଲି।
ଆମରି କାଷ୍ଟ ର ମିଳି ବା ଟିକେ ଭାରି କଷ୍ଟ।
ହଁ ଆମର କାଷ୍ଟ ର ମିଳିବା ଭାରି କଷ୍ଟ।
କଁ କରିବା ସବୁ କାଷ୍ଟରେ ସେଇଆ ଖାଲି ଆମ କାଷ୍ଟ ନୁହଁ। ଝିଅ ତ ଦଶଟା ପୁଅରେ ସାତଟା ଛଅଟା ସାତଟା ଝିଅ ହଉଛନ୍ତି ଆଉ ଝିଅ ଆସିବେ କୁଆଡୁ।
ଆଜ୍ଞା ଆମ ଘରେ ବି ସେଇ ଝିଅ ସଂଖ୍ୟା କମ୍ ମାତ୍ର ଅମ ଘରେ। ମାନେ କେତେ ମାନେ ମୋ ବାପାଙ୍କ ବାବାଙ୍କୁ ମିଶେଇ ଛଅ ଜଣ। ତ ତାଙ୍କର ମାନେ ତିନି ଜଣ ତିନିଟା ହିଁ ଝିଅ ଆମେ ଘରର ଆଉ ବାକି ପୁଅ ଛଅ ଜଣ ଙ୍କର ତିନିଟା। ଝିଅ ଆମେ ଘରେ।
ହୁଁ ହୁଁ ହୁଁ ହୁଁ।
ମାନେ ଆମେ ମୁଁ ଗୋଟିଏ ମୋ ଭଉଣୀ ଯିଏ ସିଏ ଗୋଟିଏ ମାନେ ଦାଦା ଝିଅ ଯିଏ। ତ ଆଉ ଜଣେ ବଡ ଦାଦା ଝିଅ ସିଏ ବି ଗୋଟିଏ ତ ଏମିତି ଆଉ।
ଓ।
ଆମର ଟିକେ ଝିଅ ସଂଖ୍ୟା ଟିକେ କମ।
ଆଗରୁ ଗାଁ ରେ କେତେ ଝିଅ ଥିଲେ କେତେ କଣ ଓଷା ଭାଲୁକୁଣୀ ଓଷା। ଜହ୍ନି ଓଷା ହୁଏ ଏବେ ଝିଅ ସଂଖ୍ୟା କମି ଗଲାଣି।
କମି ଗଲେଣି ଏବେ ଆଉ କିଛି କୋଉ ଜାଗାରେ ଦେଖିବାକୁ ହିଁ ମିଳୁନି ହିଁ ହିଁ।
ନାଇଁ ବା ଖାଲି ଯୋଉ କଲେଜ ଫଲେଜ ମାନେ ଯାହା ଦେଖିବ ନଲେ ନାଇଁ ହିଁ ହିଁ ହିଁ।
ହଁ ସେ କଲେଜ ଏରିଆକୁ ଗଲେ ହିଁ ଦେଖିବ।
ହଁ।
ହଁ କଲେଜ। ନା ଝିଅ ପିଲା ବି ଫିଜିକାଲି ଏତେ ବୁଲନାହାନ୍ତି ଆଗ ଭଳିଆ ଆଉ ଆଜିିକାଲି ତ ଘରେ ବସିକି ସବୁ ମୋବାଇଲ ଆଉ।
ହଁ।
ନହେଲେ ରୀଲସ୍।
ହଁ ଆଜିକାଲି ଆଉ କିଏ ବୁଲୁଛି କାହିଁ ସମସ୍ତେ ମୋବାଇଲ ଧର ଘରେ ବସିଲେ।
ତା ଧିଏରେ ମୁଁ ବି ଗୋଟେ ଯାଉଛି ନମୁନା।
ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ।
କିଛି କାମ ନାହିଁ ପାଠ ପଢା ତା ସହିତ ଏଇ ଭିଡିଓ ଫିଡିଓ ଚାଲିଛି ଆଉ।
ଉଁ ଭିଡିଓ ଫିଡ଼ିଓ ମାନେ ଆଉ ଏଇ ରି
ହଁ ରିଲ ଚାଲିଛି ଆଉ। ଆଉ ରିଲ ଟା ଆଗ ଭଳିଆ କମିଗଲାଣି ଟିକେ ପାଠ ପଢା ପ୍ରେସର ଟିକେ। ପାଠ ପଢ ପାଠ ପଢି ଗୋଟେ ଚାକିରି କରନ୍ତି ତାପରେ ଲାଇଫ୍ ସେଟ୍
ଭଲ କଣ ପାଠ ପଢା ଚାଲିଛି?
ହଁଁ
ହାଲୋ।
ମୋ କଥା ଆପଣଙ୍କୁ ଶୁଭୁଚି? ବିଏସି ଚାଲିଛି ବିଏସି ଚାଲିଛି ମଥମେଟିକ୍ସ ଅନର୍ସ
ବିଏସି
ଆଜ୍ଞା।
ବି ଏ ସି ର ଫୁଲ ଫର୍ମ କଣ?
ବ୍ୟାଚଲର ଅଫ୍ ସାଇନ୍ସ।
କଣ କହିଲେ?
କହିଲି ବ୍ୟାଚଲର ଅଫ୍ ସାଇନ୍ସ।
ବ୍ୟାଚଲର ଅଫ୍ ସାଇନ୍ସ ନା ଆଉ ବିଏ ର?
ବି ବ୍ୟାଚଲର ଅଫ୍ ଆର୍ଟସ୍।
ଅ ହ ଏଟା ତ ହେଲା ବିଏସି ସେଟା ହେଲା ବି ଏ। ଆରଟା କଁ ପାଇଁ କମର୍ସ ହେଲା?
ହଁ ହଁ ସେଟା ବିକମ
ଆଛା ବିକମ ହଁ ହଁ ବିକମ ନା? ବିଏ ବିଏସି ବିକମ ଆଛା ଆଛା ବୁଝିପାଇଲି।
ଆଜ୍ଞା ତାପରେ ଅଛ ବିଏସି ରେ ପ୍ରାୟ ପିଲା ମାନେ କନଫ୍ୟୁଜ ହଉଛନ୍ତି ବିସିଏ ଗୋଟେ ଅଛି ବିଏସି ଗୋଟେ ଅଛି
ହୁଁ ବିସିଏ ଟା ଆକ୍ଚୁଲି କଣ?
ସେଟା କମ୍ପୁଟର
ଆଛା ଆଛା ବିସିଏ ବ୍ୟାଚଲର ଅଫ କମ୍ପ୍ୟୁଟର ଆଡମିନିଷ୍ଟ୍ରେଟିଭ ନା ନା
ହଁ ହଁ।
ଓହୋ ବିଏସି ବିସିଏ
ତାହେଲେ ଆପ ତ ଆପଣ ଜବ୍ କରୁଚନ୍ତି?
ହଁ।
ଆପଣ କୋଉଠେ କଣ ଜବ୍ କରୁଛନ୍ତି?
ଆମ ସେଇଠି ଅଛୁ ସେଇ ଯୋଉ ସୁକିନ୍ଦା ସେଇ ନିର୍ବାଚନ ମଣ୍ଡଳରେ ହାଲୋ
ହଁ ହଁ ଶୁଭୁଛି କୁହନ୍ତୁ।
ହଁ ସେଠି ଆମର ସବୁ ରହିଛି ସବୁ ବହୁତ ଫ୍ୟାକ୍ଟ୍ରି ନାହିଁ କି ଷ୍ଟିଲ୍ ଟାଟା ଜିନ୍ଦାଲ
ହ ହଁ ହଁ। ହଁ ଆମେ ଯାଇଥିଲୁ ଦେଖିଛୁ ଆଉ।
ଆଉ ଭୁବନେଶ୍ୱରରୁ ଆସି ଆମ ଆଡେ ବୁଲି ବୁଲାକି ଯାଉଛ ଆଉ କଣ?
ହଁ ଆପଣ ବି ଆସନ୍ତୁ ଭୁବନେଶ୍ଵର ଏରିଆ ବୁଲିକି ଯାଆନ୍ତୁ।
ହଁ ଭୁବନେଶ୍ଵର ତ ନାଇଁ ନାଇଁ ମୁଁ କହିଲି ସମସ୍ତେ ଦ ଯାଆନ୍ତି ସିଆଡେ ଇଆଡେ ଆସି ବୁଲି ବୁଲା ଯାଇଛନ୍ତି ଅସୋଧନ ପ୍ରସୋଧର ଆଡେ ଭଲ ଭୁବନେଶ୍ଵର ଲୋକ ଯାହା ହଉ ଆମ ଆଡେ ଆସିକି ବୁଲି ଗଲେଣି ଆଉ କଣ
ହଁ ବୁଲିବା କଣ ମନା।
ସତରେ ବୁଲିବାକୁ ଭାରି ଭଲ ଲାଗେ ମୁଁ ତ ବୁଲେ ମୁଁ କିନ୍ତୁ ସ୍କୁଲ ପିକନିକ ହଉ କି କଲେଜ ପିକନିକ୍ ହଉ ମୁଁ ପଳେ।
ନା ଆମ ଏଡେ ଭଲ ପାହାଡିଆ ତଳ ନା ଲୋକ ନା ଆମେ ପାହାଡ ତଳ ଲୋକ।
ଆପଣ ନିଜେ ମାନିଲେ ତ ଆପଣ ପବ ଏ ହେଁ ପବନା ଲୋକ ହେଁ ହୁଁ। ମୁଁ ପ୍ରାୟ ଲୋକଙ୍କୁ ଚିଡେଇ ଦିଏ। କହିଲେ ନା।
ମୁଁ କଇଲି ପାହାଡ ତଳିଆ ଲୋକ।
ଓ ହୋ ହୋ ହୋ ହଉ।
ଆ ପବନା ବି ପବନା ବି ଟିକେ ଟିକେ ଥାଆନ୍ତି ହଉ ଧନ୍ୟବାଦ।
ଧନ୍ୟବାଦ। ଜୟ ଶ୍ରୀ ଜଗନ୍ନାଥ।